ମାନେ?
ହଁ ନମସ୍କାର ବନ୍ଧୁ, କଣ କରୁଛନ୍ତି?
କିିଛି ସାଉଣ୍ଡୁ ଶୁଭା ହଉଛି କି ଆପଣଙ୍କୁ ମାନେ ଶବ୍ଦ?
ନାଇଁ ଆପଣଙ୍କ କିଛି ଶବ୍ଦ ସେପରି ଆସୁନାହିଁ ତ।
ହଁ ଆଜ୍ଞା ଆଉ କଣ କରୁଚନ୍ତି?
ଏ ଏବେ ଯାଇଥିଲି ଟିକେ ବଜାରକୁ ବଜାରରେ ଟିକେ ବୁଲିକି ଆଉ କିଛି ଖାଦ୍ୟ ଖାଇକି ଏବେ ଘରକୁ ଆସିଲି, ଘରେ ଆସିକି ବିଶ୍ରାମ ନଉଛି ଆଉ।
ଆଜ୍ଞା ଆପଣ ସନ୍ଧ୍ୟାବେଳେ କାଇଁ ବେଶୀ ଛଣାଛଣି ଜିନିଷ ଖାଉଛନ୍ତି? ଆପଣ ପେଟ ଖରାପ ହେଇପାରିବେ।
ହୁଁ, ପେଟ ତ ଖରାପ ହବ ବହୁତ। କାରଣ ଅଛି ପେଟ ଖରାପ ହେବାର, ଆଉ ଟିକେ ଏ କୁହନ୍ତୁ
ଆଜ୍ଞା କୁହନ୍ତୁ ଆପଣ କଣ କହୁଥିଲେ?
ହଁ ମୁଁ କହିଲି ଯେହେତୁ ସନ୍ଧ୍ୟାବେଳ ସମୟରେ କିଛି ଆଁ ଇଚ୍ଛା ହଉନି ଘରେ ଖାଇବାକୁ ଏବଂ ସେଥିପାଇଁ ମୁଁ ମୁଁ ସାଙ୍ଗଙ୍କ ସାଙ୍ଗେ ଟିକେ ବଜାରକୁ ଯାଉଚି ସା- ବଜାରେ କିଛି ହାଲକା କିଛି ଖାଇ ନେଉଚି। ସେପରି ମୁଁ ଖାଉନି ଅତ୍ୟଧିକ, ସେଥିପାଇଁ ଆ ଯାହା ଫଳରେ କି ମୋ ଦେହ ଅସୁସ୍ଥ ହବ, ହଁ କୁହନ୍ତୁ।
ଆଜ୍ଞା ଆପଣ ବେଶୀ ଛଣା ଛୁଣି ଖାଇଲେ ଆପଣଙ୍କର ଦେହ ପେଟ ପ୍ରତି ତ କ୍ଷତିକାରକ। ଆପଣ ଜାଣିଚନ୍ତି ଆପଣ ଛାତି ମାନେ ହୃଦୟ ପ ତି ଆଉ ହେଲା କି ଲିଭର୍ ଆଉ କିମ୍ବା କିଡନୀ ଆଉ ଆପଣ ଯୋଉ ମାନେ ହାଡ ହାଡ ଉପରେ କିଛି ମାନେ ଏ, ପଡିବ ପ୍ରଭାବ ତେଲର। ଅ, ଏ ଏବେ ତ ପୋଡ଼ା ତେଲରେ ବେଶୀ ଏ ଲୋକମାନେ ତେଲ କିଣିକି ଆଣୁନାହାନ୍ତି। ଯୋଉ ତେଲ ଘରେ ଛ- ଛଣା ହଉଛି ସେ ତେଲରେ ଏ ଚାରି ପାଞ୍ଚ ଥର ଛଣା ହଉଚି ଯାହା ଫଳରେ ଆମେ କିମ୍ବା ଆମ ଛୋଟ ପିଲାମାନେ ଖାଇକି ବିମାର ପଡୁଚନ୍ତି। ଯେମିତି କିି ଏବେ ହଇଜା ହଉଛି ଆଉ ହେଲା ଝାଡା ଆଉ ବାନ୍ତି ରୋଗ ହଉ ମାନେ ବା-ବ୍ୟାପୁଚି ବର୍ଷା ଦିନ ତ ଆଇଲାଣି ସେଟା ସ୍ୱଭାବିକ ହବ। ଆପଣ ତ ସବୁ ବର୍ଷର ଦେଖିଥିବେ ନ୍ୟୁଜ୍? ଉଁ ବର୍ଷା ଦିନେ ଆପଣ ସକାଳୁ ସକାଳୁ ଖବର କାଗଜ ପଢୁଥିବେ। ଏ ଯାହା ଫଳରେ ଆପଣ ଜାଣିପାରୁଥିବେ କେତେ ପରିମାଣରେ ବ ଛୁଆ କିମ୍ବା ବୃଦ୍ଧ ମହିଳା କିମ୍ବା ପୁରୁଷ ମୃତ୍ୟୁ ବରଣ କରିଥିବେ ଆପଣ ତ ନିଜେ ପଢିଥିବେ ନା?
ଆଜ୍ଞା ଆଜ୍ଞା ଆପଣ ଯୋଉ କହିଲେ କି ମୃତ୍ୟୁ ଯୋଉ ବଜାରରେ ସେଇ ଉ ମିଶ୍ରୀତ ତେଲ ଏବଂ ସେଇ ବହୁତ ଦିନରୁ ତେଲ ଗୁଡିକୁ ବ୍ୟବହାର କରୁଚନ୍ତି। ଓ ଆମ ବଜାରରେ ମଧ୍ୟ ଅଧିକାଂଶ ଲୋକମାନେ ସମସ୍ତଙ୍କୁ ତ କିଛି ଲୋକଟେ ଅଛନ୍ତି ଯିଏ ଭଲ ତେଲରେ ତିଆରି କରୁଛନ୍ତି। କିନ୍ତୁ ସମ ଅଧିକାଂଶ ଲୋକ ସେଇ ଗୋଟିଏ ତେଲରେ ତାଙ୍କ ଚଲେଇଛନ୍ତି ଏବଂ ସେଇଥିରେ ସମସ୍ତେ ସବୁ ପ୍ରକାରର ଆମିଷ, ନିରାମିଷ ସେଇ ଗୋଟେ ତେଲରେ ଛାଡୁଛନ୍ତି ଏବଂ ସେ ତେଲରେ ସେ ତେଲକୁ କେବେ ଇଏ କରୁନାହାନ୍ତି ସେଇ ତେଲରେଥିବ ଏବଂ ଆଉ ଗୋଟେ ତେଲ ଢାଳି ଦେବେ। ସେ ଢାଳିକି ସେ ତେଲକୁ ପୋଡିକି ଆମ ସ୍ୱାସ୍ଥ୍ୟକୁ ବହୁତ ଖରାପ କରିବାରେ ଲାଗିଛି ଏବଂ ଆପଣ ଯୋଉ କହିଲେ କଣ କହିଲି ଆପଣ ଆମକୁ ଶେଷରେ?
ଶେଷରେ ଆଜ୍ଞା ମୁଁ କହିଲି ଆପଣ ଯୋଉ ମାନେ ଆମ ଯୋଉ ମାନେ ବର୍ଷା ଦିନ ଆଇଲାଣି ବୃଦ୍ଧମାନେ ମଳ ତ୍ୟାଗ କରି ଯୋଉ ମଳ କିମ୍ବା ବା ନ୍ତି କରିକି ଯୋଉ ବୃଦ୍ଧ ଲୋକ ମରିବେ ଆପଣ ତ ଦେଖୁଥିବେ ସବୁବେଳେ ଆଜ୍ଞା କୁହନ୍ତୁ?
ହୁଁ, ଆଜ୍ଞା ମୁଁ କ ସେଇ ଯୋଉ ତେଲ ଗୁଡିିକ ଖାଇ ଆ ମଧ୍ୟ ସ୍ୱାସ୍ଥ୍ୟ ବି ବହୁତ ଖରାପ ହେଉଛି ଏବଂ ଆ କିଛି ଛ ମାସେ ତଳେ ଅ ଆଉ କିଛି ବାସ ତଳେ ଯୋଉ କି ଆମରି ଯା ଜିଲ୍ଲାରେ କିମ୍ବା ଆମର ଏ ବ୍ଲକ ରେ ହେଇଥିଲା ଡାଇରିଆ ହେଇଥିଲା ସମ ସ୍ତିକି ସେଇ ଜିନିଷ ବଜାରର ଜିନିଷ ଗୁଡିକ ଖାଇ ସେଥିପାଇଁ ଆଁ ବା ଓଡିଶା ସର କାର ଆମ ଏଇ ଅଞ୍ଚଳରେ କିଛି ମାସେ ପାଇଁ ଅ ବଜାରର ସମସ୍ତ ଖୋଲା ଜିନିଷକୁ ବନ୍ଦ କରିଦେଇଥିଲା ଏବଂ ଭୋଜନାଳୟ ଗୁଡ଼ିକୁ ମଧ୍ୟ ବନ୍ଦ କରିଦେଇଥିଲା କାରଣ ଆମିଷ ଏଯଉ ଅ ଅପମିଶ୍ରିତ ଖାଦ୍ୟଗୁରା ଏବଂ ଆ ଯୋଉଥିରେ ସ୍ୱାସ୍ଥ୍ୟତା ନାହିଁ ଏବଂ ଶୁଦ୍ଧତା ନାହିଁ ସେଗୁରିକ ସବୁ ବନ୍ଦ କରିଦେଇଥିଲା। ହୁଁ ଯାହା ଫଳରେ କି କି ଡାଇରିଆ ଗୁରା ବହୁତ ହେଇଥିଲା ଲୋକଙ୍କୁ ସେଥିପାଇଁ ବନ୍ଦ କରିଦେଇଥିଲା। ଯାହା ଫଳରେ ଲୋକ ମାନଙ୍କୁ ଡାଇରିଆ
ଆଜ୍ଞା! ଶୁଭାହଉନି କିଛି ଆପଣଙ୍କ କଥା।
ମଧ୍ୟ ସଂକ୍ରମିତ ହେଇଥାନ୍ତେ ସେଥିପାଇଁ ଆମ ଓସର ଯଉ
ଆଜ୍ଞା!
ଯ
ହଁ, ଆଜ୍ଞା ତ ଆପଣ କହିଲେ ତ ଔଷଧ ଆପଣ ବ୍ଲଗ ରେ ବି କି ଖବ ଖବର କା କାଗଜରେ ବାହାରି ଥିଲା ହୁଁ ଆଉ ଆପଣଙ୍କ ଫା ଆପଣ ମାନେ ବ୍ଲକ୍ ଟା ପ୍ରଥମ ଡାଇରିଆ ମାନେ ଏତେ ବ୍ୟାପିଥିଲା ଯେ ଲୋକ ପୁରା ଡାକ୍ତର ଖାନା ଆ ଖଟରେ ପୁରା ଫୁଲରେ ଫୁଲ ଥିଲେ। ଆଜ୍ଞା ମୁଁ ବି ଟିକେ ଯାଇଥିଲି ମୁଁ ଯେମତିକିି କାମ କରୁଚି ଏବେ ଏ ଯୋଉ କଣ ପିଡିଓ କାମ ଏବେ କରୁଚି। ଯାହା ଫଳରେ ମୁଁ ସ ଚତୁପାର୍ ଚ ଗ୍ରାମ ଆଉ କିମ୍ବା ସ-ସହର ଆଉ ବ୍ଲକକୁ ବ୍ଲକ ବୁଲିକି ଏ ଗରିବ ଲୋକର ସାହାଯ୍ୟ କରୁଚି ଆ ଆପଣ ତ ଆ ଆଜ୍ଞା ଆପଣ ବି ଯୋଉ ମାନେ ଏ ମୁହୂର୍ତ୍ତରେ ମାନେ ସାମ୍ନା କରିଚନ୍ତି ମୁଁ ବି ଯୋଉ କୋରୋ ମୁଁ ମହାମାରୀ କଥା କୋହୁଚି ମୁଁ ଆପଣ ଜାଣିପାରିଥିବେ ସେ ବିଷୟରେ ଆପଣ ତ ମାନେ ଆପଣ ତ ଆପଣ ଆଡେ ତ ଲଗ ଲଗଡାଉନ ଅଁ ପ କିଛି ଖାଇବା ପିଇବା ସୁବିଧା ହେଉଚି କ ଆଜ୍ଞା ତା ସାର୍ ମୁଁ ମାନେ ସରକାରଙ୍କ ଦ୍ଵାରା ପହଞ୍ଚେଇଥିଲି। ଯାହାଫଳରେ ସରକାର କିଛି ସୁବିଧା କରିଥିଲେ ଯେମତିକି ଖାଇବା ଆ ଆଉ ଉଁ ଆ ଟିକେ ରାସନର ସଉଦା ଆଉ କୋ ଆଉ ହୁଁ ଆଉ କ ଆଉ ସବୁଠାରେ ଦୂରେ ଦୂରେଇ ରଖିବା ପାଇଁ ମାନେ ସବୁ ଦିନିଷକୁ ମାନେ ଲୋକ ଉ କାହାକୁ କେହି ଛୁଇଁବେନି। ଏଁ ତ ଯାହାଠାରୁ ଥଣ୍ଡା ଅଛି ତାକୁ ଦୂରେଇକି ରହିବାକୁ ପଡିବ। ଆଉ କଣ ଏତିକି ଆପଣ ଆଉ କଣ ଜାଣିଛନ୍ତି ଯଦି କୋହୁନାହାନ୍ତି ଆ ଆପଣାରେ କେମତି ଲ-ଲକଡାଉନ ବିତେଇଲେ?
ଆଜ୍ଞା। କରୋନା ତ ବୋହୁତ ଆ ଗୋଟେ ମହାମାରୀ ରୂପେ ବେଶ ତ ସୂଚିତ ସମସ୍ତ ବିଶ୍ଵରେ। ଯେହେତୁ ସେଇ ମହାମାରୀର ଅନେକ କ୍ଷୟକ୍ଷତି ହେଇଥିଲା ଆଉ ଜୀବନକୁ ମଧ୍ୟ ମାନେ ଆଜ୍ଞା ଆଜ୍ଞା ଶୁଭାଗଲା ମୋ କଥାଟି ଶୁଭାହୋଉଚି ମୋ କଥାଟି? ଆଜ୍ଞା ସେ ମହାମାରୀରେ ମଧ୍ୟ ଅନେକ ଆଜ୍ଞା ଅନେକ ମହାମାରୀରେ ସେ ମହାମାରୀରେ ଆଜ୍ଞା ମହାମାରୀ ଅନେକ ଜୀବନ ହାନି ହେଇଥିଲା। ଯାହାଫଳରେ ଲୋକମାନେ ସମସ୍ତେ ଘରେ ରହିଲେ ଆଉ ଅ ଘରେ ବସିକି ଖାଇଲେ ଆପଣ ଜାଣିଥିବେ ବାଲି ନଈ ବାଲି ଆଉ ଘରେ ବସିକି ଖାଇଲେ ବା ନଈବାଲି ମଧ୍ୟ ସରିଯାଏ। ଆଜ୍ଞା।
ହଁ ଶୁଭାଗଲା ସେଇଠି ସେଇଠି ଆଜ୍ଞା ହଁ ସେଇଠି।
ଘରେ ବସିିକି ଖାଇଲେ ନଈବାଲି ମଧ୍ୟ ସରିଯା ସେଥିପାଇଁ ଆ ଆ ସେଥିପାଇଁ ଏ ସମସ୍ତେ ଯୋଉ ପଇସାଉରା ସଞ୍ଚୟ କରି ରଖିଥିଲେ କରୋନାରେ ସମସ୍ତଙ୍କ ପଇସା ଟିକେ ଖର୍ଚ୍ଚ ହେଇଗଲା। ଏବଂ ଅ ସମସ୍ତେ ଅ ପୁରା ଭାରତ ସରକାରଙ୍କ ଦ୍ଵାରା କିଛି ଆ ସହାୟ ତା ରାଶି ଏ ଆଜ୍ଞା ଆଜ୍ଞା। ଭାରତ ସରକାରଙ୍କ ଦ୍ଵାରା କିଛି ସହାୟତା ରାଶି ପାଇ ଆଉ ସେ ସେଥିରେ
କ
ଏ ଅମ୍
ମୋ କଥା ଶୁବାହୋଉନି?
ନା ଆପଣଙ୍କ କଥା ଠିକ୍ ଶୁଭା ହୋଉଚି ସେହି ସେହି ଟଙ୍କାରେ ସେ ବୋହୁତୁ କାଳ ଧରି ଜୀବନ ଯାପନ କରିଥିଲେ ଏବଂ ବୋହୁତ ଲୋକମାନେ ମଧ୍ୟ ଖାଇବାକୁ ପାଇନଥିଲେ। ବାହାରେ ଯୋଉ ମୃତୁରେ ବୁଲାବୁଲି କରୁଥିଲେ ସେମାନେ ମଧ୍ୟ ବୋହୁତ ଅସୁବିଧାର ସମ୍ମୁଖୀନ ହେଇଥିଲେ କୋରୋନା
ଆଜ୍ଞା।
ବୋହୁତ ଲୋକମାନଙ୍କ ମୃତ୍ୟୁ ହେଇଥିଲା ଯାହା ଫଳରେ ସେ ତାଙ୍କ ଅ ପାରିବାରିକ ଅ ତାଙ୍କ ପରିବାରରେ ଜଣେ କୌଣସି ବ୍ୟକ୍ତି ମରୁଥିଲେ ଏତେ ଲୋକଙ୍କର ମୃତ୍ୟୁ ହୋଇଥିଲା କି ସେ ଲୋକ ତାଙ୍କ ପରିବାରକୁ ଦେଖିବାକୁ ମଧ୍ୟ ଅ ପାଉନଥିଲେ ସେଗୁଡିକୁ ଅ ମଲା ପରେ ନେଇକି ତାଙ୍କୁ ଛୁଇଁବାକୁ ଦୋଉନଥିଲେ ବିଭିନ୍ନ ପ୍ରକାର କଟକଣା ହେଇଯାଇଥିଲା। ଯାହା ପରେ ମୁଁ ଭଗବାନଙ୍କ ଦୟାରୁ ଯାହା ହୋଉ ସେ କରୋନାଟି ଚାଲି ଯାଇଛି ଏବଂ ସେ କରୋନା ଦୁଇ ବର୍ଷରେ ଆମର ଆ ଛୋଟବେଳ ମଧ୍ୟ ଚାଲିଗଲା ଏବଂ ଯେଉଁ ସମୟରେ ଆମେ ବୁଲା ଖେଳା କରିଥୁଲୁ ସେଇ ସମୟଟି ବୋହୁତ ଜଲଦି ଅତବାହିତ ହେଇଥିଲା। କରୋନା ବୋହୁତ କିଛି ଛଡ଼ଇ ନେଲା ଏବଂ କୁହନ୍ତୁ ଆପଣ
ବୁଝିପାରୁଚି ଆପଣଙ୍କ କଥା ଆଜ୍ଞା ହଁ ଆଜ୍ଞା ଆପଣଙ୍କ କଥା ବୁଝିପାରୁଚି ଆପଣ ଯୋଉ ସ ମଲା ପରେ ଯୋଉ କୋରୋନା କୁ ମାନେ କୋରୋନା ବ୍ୟାକ୍ତି ହେଉଥିବ
ହୁଁ।
ଲୋକକୁ ଛୁଆଁଛୁଇଁ କରିବେ କା-କାରଣଟି ହେଲା କାଳେ ପରିବାର ଲୋକ ଛୁଇଁ ଦେଲେ କିମ୍ବା ଘରକୁ ତ ପଠଉନଥିଲେ ଯେମିତି ମ-ମର ଶରୀର ଘରକୁ ପଠଉନଥିଲେ।
ହୁଁ।
ସେ ପୋତି ଦୋଉଥିଲେ ବା କିମ୍ବା ଜଳାଇ ଦୋଉଥିଲେ। ଆଜ୍ଞା
ଜଳେଇବା ଦ୍ଵାର ଅତ୍ୟଧିକ ବ୍ୟାପୁ ଜଳେଇବା ୟ ଦ୍ଵାର ଅତ୍ୟଧିକ ବାପୁଥିଲା ଏବଂ ଯଦି ସେ ମୃ ତ୍ୟୁଟୁ ଶରୀରକୁ ଆଣି କାହା ଘରେ ଆଣିକି ଆ ଦଉଥିଲେ ତାହେଲେ ସିଏ ଭାବ ବିହୋଳ ହେଇ ସେ ମୋ ଯୋଉ ଗୋ ଶରୀର ଶରୀରଟାକୁ ଛୁଇଁ ଦଉଥିଲେ ଯାହା ଫଳରେ ଆହୁରି ସଂକ୍ରମଣ ବଢିବାର ସମ୍ଭାବନା ଥିଲା। ଇଏ ଭାରତ ସରକାର କାହାକୁ ବୋ ଘରକୁ ମୃତ୍ୟୁ ଶରୀରଟିକୁ ପଠଉ ନଥିଲେ ଏବଂ ଶରୀରଟାକୁ ପୋ ତି ଦୋଉଥିଲେ ଅଧିକାଂଶ ଏବଂ ବୋହୁତ ଶ ନଦୀର ମାନ ନଦୀରେ ମଧ୍ୟ ଭାସିବାର ଦେଖଚି ଆପଣ ଆ ଭାସିକି ପ ଅଧି-ଅଧିକାଂଶ ଜାଗାରେ ପଳୋଉଥିଲେ କାରଣ ସେପରି ଆଉ ସ୍ଥାନ ନଥିଲା କି ପୋତିବା ପାଇଁ ଆଜ୍ଞା ପୋତିବା ପାଇଁ ଏଂବ ଜାଣିବା ପାଇଁ ଲୋକ ସେତେବେଳେ କର୍ମଚାରୀ ମାନେ ମଧ୍ୟ ଯେହେତୁ ଯୋଉ କର୍ମଚାରୀ ମାନେ କାମ କରୁଥିଲେ ତାଙ୍କର ବି ପରିବାର ଅଛି ଜୀବନ ଅଛି ଏବଂ ତାଙ୍କର ବି ଆଁ ଜୀବନ ପ୍ରତି ଲୋଭ ଅଛି। ସେଥିାଇଁ ସେମାନେ ମଧ୍ୟ କାମ କରିବାକୁ ପଛଉଥିଲେ କିନ୍ତୁ ଯୋଉ ଡାକ୍ତର ମାନଙ୍କୁ ଧନ୍ୟବାଦ ଯୋଉମାନେ ଆ ସେ ରୋଗ ପ୍ରତି କାମ କରିଚାଲିଥିଲେ ଏବଂ ତାଙ୍କ ଘର ଛାଡି ଇଏ ଛାଡି ଆଉ ଆପଣ ମ କୁହନ୍ତୁ ଆପଣ କୋରୋନାରେ କଣ କରୁୁ
ଆଜ୍ଞା ଆମେ କୋରୋନା ଆମେ କୋରୋନାରେ ଏଁ ତ ଠା କୁରଙ୍କ ଦୟାରୁ ଆମ କିଛି ହେଇନି କୋରୋନା ବନ୍ଧୁ ବାନ୍ଧବ କି ପଡୋଶୀ କିଛି କାହାର କ୍ଷୟ କ୍ଷତି ହେଇନି ଠାକୁରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦଉଚି। ଯେବି ଆଉ ଯାହା ଫଳରେ ମୁଁ ଆମେ କରୋନାରେ ଆମେ ଗାଁ ଯେତେବେଳେ ଆପଣ ଜାଣିଥିବେ। ପୁଲିସ ଗାଡି ଯୋଉ ଯେତେବେଳେ ଆସେ ମାନେ ମାନେ ବୁଲିଆକୁ ଗାଁ ରେ କିଛି କଆଁ ଲୋକମାନେ କିଛି ଖେଳୁଛନ୍ତି କିମ୍ବା ବୁଲା ବୁଲି କରୁଚନ୍ତି କି ମିଶିକି? ଉଁ ସେ ସେଇମାନଙ୍କୁ ବାଡାନ୍ତି ଯାହା ଫଳରେ ମୁଁ ଖାଇଛି ଆଉ ମୋ ଆମ ମୋ ସାଙ୍ଗ ଖାଇଛି। ଏ ତାଙ୍କଠୁ ପାଟି ଶୁଣିଛୁ, ଆଉ ଯାହା ଫଳରେ ଆମେ ବହୁତ ଫୋନ କରିକି ଘରକୁ ଆଇଲୁ ଆଜ୍ଞା ପୁଲିସ କ ଯେତେବେଳେ ଯେତେବେଳେ ମାନେ ଗାଡି ଟା ଆସୁଥିବ ଆମ ସବୁ ଲୋକ ଖେଳୁଥିବେ ଗୋଟେ ଚଉପାଟିରେ ଯାହା ଫଳରେ ଫୁଲିଛି ଶବ୍ଦ ଶୁଭିବ ମାନେ ଯୋଉ ତାର ଯୋଉ ବାଜିଥାଏ ଯନ୍ତ୍ରଟା ହଁ। ହ ସେଇଟା ଶୁଭିବ ମାନେ କିଏ କୁଆଡେ ଧୋଡି ପଳେଇବେ ଯାହା ଫଳରେ ଆମେ ଛୁଆ ଥିବୁ ଆମେ ହସି ହସି ଖେଳି ଖେଳି ଆମେ ଖେଳୁ ସେତେବେଳଳେ ଚକି ଆଜ୍ଞା ମୁଁ ରଖୁଛି।
ଆଜ୍ଞା ବଟିକା ଖାଇଶୋଇପଡ।